ହ୍ୟାଲୋ ସାଙ୍ଗ।
ହ୍ୟାଲୋ।
ହ୍ୟାଲୋ ସାଙ୍ଗ କଣ କରୁଛ?
ଏଇ ଶୋଇଥିଲି ଆଉ ତମେ କଣ କରୁଚ। ହ୍ୟାଲୋ?
ହ୍ୟାଲୋ ସାଙ୍ଗ! ସାଙ୍ଗ କଣ କରୁଛ?
ଶୋଇଥିଲି ରେ।
ଆଚ୍ଛା! କମ୍
ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ସମସ୍ତେ ତମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ବଢିଆ ଅଛନ୍ତି ଆଉ। ଟିକେ ଥଣ୍ଡା ଜର ହେଇଯାଇଛି ସମସ୍ତଙ୍କୁ। ଆଉ କଣ ଖାଇଛ?
ମୁଁ ଆଜି ଭାତ ଭାତ ତରକାରୀ ଖାଇଛି।
ହୁଁ ବଢିଆ ଆଉ।
ତମେ କ ତମେ କଣ ଖାଇଛ?
ରୁଟି ଆଳୁ ଭଜା।
ଆଛା ସଦାବେଳେ ରୁଟି ଆଳୁ ଭଜା ଖାଉଛ ରାତିରେ?
ନାଁ ସବୁବେଳ ନୁହଁ ଇ ଆଜି ସନ୍ଧ୍ୟାବେଳେ ଚାଉମିନ ଖାଇ ଦେଇଥିଲୁ ତ ଇଚ୍ଛା ନଥିଲା ସେଥିଲାଗି ରାତିରେ ରୁଟି ଭଜା ହେଇଗଲା ଆଉ ଅଳ୍ପ ଟିକେ ଖାଇକି ଶୋଇ ପଇଲି ଆଉ
ଆଚ୍ଛା। ତମ ଘରେ କିଏ କିଏ ଅଛନ୍ତି?
ଆମଘରେ ଆମର ଆଚୁଲି ମାନେ ଗୋଟେ ଜଏଣ୍ଟ ଫାମିଲି ବାପା, ମା, ମୁଁ, ବଡ ବାପା ବଡ ବୋଉ, ଜେଜେମା, ମୋ ପିସିଙ୍କ ଗୋଟେ ଛୋଟ ପୁଅଟେ ପଞ୍ଚମ ଷଷ୍ଠ କ୍ଲାସ ରେ ପାଠ ପଢୁଛି। ଆଉ ଭାଇ ମୁଁ ଆଉ।
ତମେ ଏବେ କଣ କରୁଛ?
ମୋର ଏବେ ଆ ପୋଷ୍ଟ ଗ୍ରାଜୁଏସନ୍ ସରିଲା।
ଆଚ୍ଛା।
ତମେ?
ମୋର ଏବେ ଗ୍ରାଜୁଏସନ୍ ସରିଲା।
ଆଛା କଉଥିରେ?
ଗଣିତ ଅନର୍ସ।
ଆଚ୍ଛା। ମୋର ଅର୍ଥଶାସ୍ତ୍ର।
ଆଚ୍ଛା।
ହୁଁ।
ୟା ପରେ କଣ କରିବ?
ମୁଁ ଭାବୁଛି ପିଲାମାନଙ୍କୁ ପଢେଇବି ଆଉ।
ଆଚ୍ଛା।
ପିଲାମାନଙ୍କୁ ପଢେଇବା ଟା ମୋ ହିସାବରେ ଭଲ। ମୋର ବି ଟିକେ ଜ୍ଞାନ ବଢିବ ତାଙ୍କର ବି ଜ୍ଞାନ ବଢିବ। ମୁଁ ଯାହା ଜାଣିଥିବି ତାଙ୍କୁ ବୁଝେଇବି। ତାଙ୍କ ଠାରୁ ବି ମତେ କିଛି ଶିଖିବାକୁ ମିଳିବ। । ଆଉ ତମେ କଣ କରିବ?
ମୁଁ ଭାବୁଛି କିଛି ଟିଚିଂ ଲାଇନରେ ତ ପକେଇଛି ଆ କହିବା ପାଇଁ ଭାବୁଛି ଆଉ।
ଆଚ୍ଛା ବିଏଡ଼ ଫଏଡ଼ ଦେଇଚ ନା କଣ?
ହଁ।
ହୁଁ। ନା ଭଲ ବିଏଡ୍ କରିଦେଲେ ସୁବିଧା। ହାଇ ସ୍କୁଲ ଟିଚର ଆସଛି ସେଗୁଡା ତମେ ପକେଇ ପାରିବ।
ହଁ ତମେ କିଛି ଦେଇନ।
ହଁ ମୁଁ ଦେଇଥିଲି ମୋର କିନ୍ତୁ ଭଲ ହୁଏନି। ପଢିନଥିଲି କିଛି ଭଉଣୀ ବାହାଘରରେ ହେଇଥିଲା ତ ପଢିପାରିଲିନି। ଆମର ତ ଏ ବର୍ଷ ହବ ଖାଲି ବାହାଘର ଉପରେ ବାହାଘର ତିନିଟା ବାହାଘର ସଇଲାଣି ଆମର।
ଗୋଟେ ମୋ ବଡ଼ବାପାଙ୍କ ଝିଅ ହେବେ ଗୋଟେ ମୋ ପିସି ଝିଅ, ଗୋଟେ ମୋ ଭଉଣୀର। ଭଲ ବାହା ହଉଛନ୍ତି ଆଉ।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
ନା ଘରେ ହେଇଥିଲା ଦି ଜଣଙ୍କର ଆଉ ମୋ ଭଉଣୀ ଯି
ତ ଘରେ ବାହାଘର ଦେଖିଛ।
ହଁ ଘରେ ବା ବାହାଘର ହେଇଥିଲା ଆମର ବଡ଼ବାପା ଝିଅଙ୍କର ଦିଦିର ବାହାଘର ହେଇଥିଲା ଘରେ।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
ହଁ ସେଇ ପ୍ରଥମେ ଏଁ ମାନେ ଯେମିତି ଆମର ନିର୍ବନ୍ଧ ହୁଏ ହେଇଥିଲା। ମାନେ ମୁଁ ମୁଦି ପିନ୍ଧା ପିନ୍ଧି ବି ହେଇଥିଲା ନିର୍ବନ୍ଧ ବି ହେଇଥିଲା। ମାନେ ଯୋଉ ଇଏ, ହୁଁ ହୁଁ। ସେଟା ହେଇଥିଲା ହେଲା ପରେ ତାପରେ ବହୁତ ଦିନ ଦିଆ ମାନେ ବହୁତ ଦିନ ଛାଡ଼ି ଛାଡିକି ଆମର ହେଇଥିଲା ତମ କଣଟା? ତ ମଙ୍ଗନ ଆ। ଆଉ ମଙ୍ଗନ ଆଉ ହଁ ହଁ ହଳଦୀ, ମେହେନ୍ଦି ଏଗୁଡା ସବୁ ହେଇଥିଲା। ଜାଇ ଅନୁକୂଳ ଆଉ ସ୍ୱୀକାର ଏଗୁଡା ସବୁ ହୁଏ।
ଛା
ହୁଁ ହୁଁ। ବାହାଘର ହେଇଥିଲା ସେଇ ପାଖାପାଖି ହବ କୋଉ ମାସ? ଆମର ହଁ ସେ ଫେବୁଆରୀରେ ହେଇଥିଲା ଦିଦି ବାହାଘର ଟା। ହୁଁ ହେଇଥିଲା ଆମ ଘରେ ହେଇଥିଲା। ହେଲୋ। ଆଉ ତମ ଘରେ କିଛି ପର୍ବପର୍ବାଣୀ ହେଇନି? ମାନେ ବାହାଘର ସାଘର ହେଇନି?
ନାଇଁ ଏବେ କିଛି ହେଇନି, ଏବେ ମୋ ଦାଦାଙ୍କର ଗୋଟେ ଝିଅଟେ ହେଇଥିଲା। ହେଇଛି ସେ ତା ତାର ଏକୋଇଶିଆ ଫେକୋସିଆ ସବୁ କାମ ସରିଲାଣି?
ହୁଁ।
ଛୋଟ ପିଲା ଆଉ
ଓ ହୋ। ତମେ ତମ ଘରେ ସବୁ କିଏ କିଏ ତମେ କେତେ ଭାଇ ଭଉଣୀ?
ଆମର ବି ଏଟା ଜଏଣ୍ଟ୍ ଫ୍ୟାମିଲି ମୁଁ ମୋ ସାନଭାଇ। ମୋ ବାପା ମାମା ଆଉ ମୋର। ବାବାଙ୍କର ହଉଛନ୍ତି ଦି ଭାଇ ଦି ଜଣ ଯାକ ବଡ଼ ସେ ବାପ ଆଉ ବଡ଼ ବଡ଼ବାପା ତାଙ୍କର ସେ ବଡ ବଡମାମା ଅଛନ୍ତି ମଝିଆଁ ମଝିଆଁମାମା ଅଛନ୍ତି ସମଙ୍କର ଦି ଦିଟା ପିଲା ଆଉ ସମସ୍ ତାଙ୍କଠୁ ମୁଁ ବଡ଼।
ହୁଁ।
ଆଉ ସମସ୍ତଙ୍କର ପଢ଼ାପଢ଼ି ଚାଲିଛି ଆଉ।
ଆଉ ବଢିଆ ଆଉ ତାହେଲେ ସମସ୍ତେ ପାଠ ପଢୁଛନ୍ତି ନାଇଁ କି। ଏପର୍ଯ୍ୟନ୍ତ କେହି ଚାକିରି ବାକିରି କରିନାହାନ୍ତି। ହୁଁ। ତମର ଇଚଛା କଣ କଣ ତମେ ହବ। କିଛି ଗୋଟେ ଇଚ୍ଛା ଥିବ କି ମାନେ ଭବିଷ୍ୟତରେ ତମର। ଏଇ ଚାକରୀ ଟା କରଲେ ଭାରି ଇଛା।
ଗେଟେ ଟିଚର୍ ହେବି ଆଉ।
ଭଲ କଥା କଥା ଗୋଟେ ଶିକ୍ଷକ ମାନେ ଯେତିକି ପିଲାଙ୍କୁ ସଜାଡ଼ି ପାରିବ। ମୁଁ କୁଛି ଆଉ କୌଣସି ସାଙ୍ଗେ ଚାକିରିରେ ନାହିଁ କି। ପିଲାଙ୍କୁ ଏତେ ମାନେ କଣ କହିଲ ଭଲ ଶିକ୍ଷା ଦେଇକି ପିଲାଙ୍କ ଜୀବନ ଟା ଗୋଟେ। ଗୋଟେ ଭଲ ଆଙ୍ଗେଲ ରେ ଗଢି ସାରିବା ପାଇଁ ଯଦି ଯୋଉଟାକ ଗୋଟେ ଶିକ୍ଷକ କରିପାରିବା ଆଉ ଶିକ୍ଷକ ମାନଙ୍କର ବହୁତ୍। ସ ସମ୍ମାନ ବହୁତ ସମାନ। ମାନେ କେବଳ ଗୋଟେ ହଉଛି ପ୍ରଫେସନ ଯୋଉଟା କି। ଖ୍ୟ ଯୋଉଥିରେ କି ସବୁ ବର୍ଷ ସବୁ ବର୍ଷ ଗୁରୁ ପୂଜା ପାଇବେ। କିନ୍ତୁ ଆଉ କୌଣସି ଜିନିଷରେ ମାନେ ଆଉ କୌଣସି ଚାକିରିରେ ପୂଜା ପାଠ ନାହିଁ। ସମ୍ମାନ ବି ସେମିତି ମିଳିବ। ବହୁତ ବଢିଆ ଜିନିଷ ଟା ହିଁ ସତ କଥା। ଏବେଠାରୁ ଲାଗି ପଡ। ନିହାତି ତମେ ଗୋଟେ ଭଲ ଶିକ୍ଷକ ଟିକେ ହେଇପାରିବ ଶିକ୍ଷୟତ୍ରୀ ଟିକେ ହେଇପାରିବ।
ହ
ମାନେ ହାଇସ୍କୁଲ ଟିଚର ହେବା ପାଇଁ ଇଚ୍ଛା ନା ପ୍ରାଇମାରୀ?
ହାଇସ୍କୁଲ ଟିଚର୍।
ଆଛା ହୁଁ।
ତମେ କଣ କରିବ ତମ ଜୀବନର ଲକ୍ଷ୍ୟ କଣ?
ମୁଁ ବି ସେଇ ଶିକ୍ଷ୍ୟୟତ୍ରୀ।
ଆଚ୍ଛା। ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଏବେ ତ ଜର ଖଣ୍ଡେ ଯାଉଛି ଟିକେ ଟିକେ ଜର ଥଣ୍ଡା ଚାଲିଛି ଏଵେ ବହୁତ ଦେହ ଟିକେ ଭଲ ନଥିଲା ଝାଡା ଏତି ଟିକେ ହେଇଯାଇଥିଲେ। ଏବେ ଠିକ ଠାକ୍ ଅଛି ତମ ଘରେ?
ଆମ ଘରେ ସମସ୍ତେ ଭଲ ଅଛନ୍ତି ଯଦି ଜର ଥଣ୍ଡା ହଉଛି ତାହେଲେ ଘର ଲୋକଙ୍କୁ ତ କାଢା କରିକି ପିଇବେ।
ହଁ ପିଉଛନ ଆଚୁଆଲି କଥା କଣ ହେଲା କହିଲ। ଅ ଆମ ଘରେ କେବେ ଗୋଟେ ହଁ ପହରଦିନ ପହରଦିନ ବର୍ଷା ହଉଥିଲା। ତ ଛଣା ଛଣି ପ୍ରବଳ କରିଦେଇଥିଲେ ତ ତାକୁ ଖାଇକି ଇ ରାତିରେ ତାର ପେଟ ଟିକେ ବିଗିଡି ଯାଇଥିଲା ତ।
ଆଛା ହେଲେ ମନା କରିବ ଏମିତିଆ ପା ମନା କରିବୁ ଏମିତିଆ ପାଗରେ ଅଧିକ ଛଣାଛଣି ତେଲ ତେଲଯୁକ୍ତ ଖାଦ୍ୟ ଖ ଖାଇବାକୁ ମାଙ୍କୁ ଆଉ ଆଉ ଘରେ ସମସ୍ତେ କଣ ପଢାପଢି କରୁଛନ୍ତି?
ନା ସବୁ ଭାଇ ଭଉଣୀ ତ ବାହାସାହା ହେଇଗଲେଣି ଭାଇ ଯେବେ ଯାଉଛି ଜିନ୍ଦଲ୍ଲ ପ୍ଲାଣ୍ଟ ସେଠି ସେ ଅଛି ଗୋଟେ ପୋସ୍ ପୋଷ୍ଟ ନା ଟା ମୁଁ ଜାଣନି ସେ ଏବେ ବି ମାସେ ହେଲା ଯାଇଛି। ଆଉ ମୁଁ ତ ମୋର୍ ତ ଏବେ ସଇଲା ପାଠ ପଢା ମୁଁ ଏବେ ସବୁ ସାକ୍ଷାତକାର କରୁଚି ଧୀରେ-ଧୀରେ-ଧୀରେ-ଧୀରେ-ଧୀରେ-ଧୀରେ କୋଉଠୁ ଗୋଟେ ଆସିବ ଆଉ।
ଆଚ୍ଛା। ତମେ ଗାଁ ରେ ରହୁଛ ନା ସହରରେ ରହୁଛ?
ମୁଁ ଗାଁରେ ରହୁଛି ସେମିତି କିଛି ଠିକ୍ ନାହିଁ କେବେ ଗାଁରେ ରହୁଛି ତ କେବେ ସହରକୁ ପଳୋଉଛି କାଲି କାଲି ଯିବାର ଅଛି ସହର।
ଆଛା ତମକୁ କୋଉ ପର୍ବ ଭଲ ଲାଗେ?
ଆ ହୋ ମତେ ମାନେ ଖାଇବା ଯେ ଖାଇବା ମାନେ ସେମିତି ତ ପର୍ବପର୍ବାଣି ହିସାବରେ ଯୋଉ ପର୍ବ ରେ ଖାଇବା ଟା ଭଲ ମୋ ସେଇ ପର୍ବ ଟା ବେଶୀ ବଢିଆ ଲାଗେ ବେଶି କି ମାନେ ବେଶି ମତେ ପସ ଉଁ ପର୍ବ ଭିତରେ ଆ ଖାଇବା ଆଉ ଆଧାରିତ। ଖାଇବା ଆଧାରିତ ପସନ୍ଦ ହଉଛି ଆ ମୋର ସେଟା କଣ? ଅଷ୍ଟମୀ ସେ ଯୋଉ ହଳଦୀ ପତ୍ର ପିଠା ମତେ ସେଟା ଭାରି ଭଲ୍ ଲାଗେ। ଆଉ ନହେଲେ ସବୁଠାରୁ ମତେ ଭଲ ଲାଗେ ରଜ ପର୍ବ। ନାଇଁ-ନାଇଁ ମୁଁ ସଭା ସାନ। କିନ୍ତୁ ମୁଁ କହିଲି ନା ମତେ ଖାଇବା ପର୍ବ ଟା ବେଶୀ ଭଲ ଲାଗେ। ତ ସେ ଯୋଉ ହଳଦୀ ପତ୍ରର ଯୋଉ ବାସ୍ନାଟା ମତେ ବହୁତ ବଢିଆ ଲାଗେ।
ଆଛା ହଉ ହୋଉ ସାଙ୍ଗ ରଖୁଚି ପରେ କଲ୍ କରିବି।
ଅଁ ଆଛା ହଉ।